ହ୍ୟାଲ
ସାର୍ ନମସ୍କାର।
ହଁ ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ କଣ ଚାଲିଛି?
ନାଇଁ ତ ଏବେ ବର୍ଷା ହଉଛି ତ ବାହାରକୁ ଆଇଛି ବୁଲିବା ପାଇଁ ପାଗ ଟିକେ ଦେଇଥିଲା ପୁଣି ଆଇ ବାହାରକୁ ଆଇଥିଲି ପୁଣି ବର୍ଷା ହେଲାଣି।
ହଁ ବର୍ଷା ତ ଆମ ଆଡେ ବି ବର୍ଷା ବହୁତ ଜୋରରେ ହଉଚି ଲଘୁଚାପ ଟିକେ ହେଇଯାଇଛି ନା? ସେଥିପାଇଁ କୁଆଡେ କିଛି ଯାଇ ହଉନି ଆଉ କଣ ଖାଇଥିଲେ ଆପଣ?
ଖାଇଥିଲି କଣ ସକାଳେ ତ ଏମିତି ଏବେ ତ କିଛି ମାନେ ଆଉ ଓଜନିଆ ଭୋଜନ ଖାଇ ହେଇନି ହାଲକା ଭୋଜନ ଯା ହେଇଛି ଆଉ। ବିସ୍କୁଟ ମିକ୍ସଚର ଏନ୍ତି।
ଆଚ୍ଛା ଆଚ୍ଛା ହାଲକା ଏବେ ଖାଇଥିଲେ ଆପଣ ଆଉ କଣ ଆଜି ପାଗରେ ଆଜି କଣ ରୋଷେଇ ହଉଛି କଣ? ସାଧା ନା ଆଇଁଷ?
ନାଇଁ ଆଜି ତ ଶନିବାର ଦିନ ମୁଁ ତ ଆଇଁଷ ଖାଏନା ଆଜି
ହଁ ଆଜି ବାରଟା ବି ଶନିବାର ରହୁଛି ଆଜି ସାଧା ଆଉ ଆପଣ ଆଡେ କଣ ସବୁ ଫସଲ ଫସଲ ହେଇଛି?
ତ ଆମର ଏବ ଏଥ ଏବେ ତ ବର୍ଷା ଦିନ ଏବେ ଚାଲଚି କଣ ଏଇ କଲରା ଏ ଲାଗିଛି ଏମତି ପୋଟଳ ଫୋଟଳ ଏମତି ଲାଗିଥିଲା ଆଉ। ଏବେ ପୋଟଳ ତ ସରିଗଲାଣି ଏବେ କଲରା ଲାଗିଛି ଆଉ ତା
କଲରା ଫଲରା କଣ ଚାଷ ହଉଛି ତାହେଲେ ଆଉ ଆଛା
ଆପଣ ଏ ଦୋକାନରେ ଅଛନ୍ତି ଆଉ।
ଆପଣ ଦୋକାନ ଅଛି ଆପଣଙ୍କ କି ଦୋକାନ ଆପଣଙ୍କର?
ଏ ଗାଡି ତେଲ ଯୋଉ
ଆଚ୍ଛା ଆଚ୍ଛା ଏ ଆପଣଙ୍କ ଯୋଉ ତେଲ ବିଜନେସ ଆପଣଙ୍କର?
ଆଜ୍ଞା।
ଆଚ୍ଛା ଆଚ୍ଛା ତାହେଲେ ଭଲ ତାହେଲେ ସଂସ୍ଥା ଆପଣଙ୍କର ଆଉ ଆପଣ କଣ କୁହନ୍ତୁ ଧାନ ଫାନ ଆପଣଙ୍କର ହେଲାଣି ତଳି ଫଳି ପଇଲାଣି?
ଏ ଧାନ କଣ ଆମ ତ ଆମ ଘରେ ତ ଚାଷ ହୁଏ ମୋ ବଡଆପାଠୁ ଆରମ୍ଭ କରି କି ଦାଦା ସମସ୍ତେ ଚାଷ ବାସ କରନ୍ତି।
ଆଚ୍ଛା।
ଆଉ ସିଏ ତାଙ୍କର ସିଏ ଦାଦା ବାଇଗଣ କରନ୍ତି ଆଉ ଆଉ ମୋ ବାପା ବି ଚା ଚାଷ କରନ୍ତି କଣ ଏ ଧାନ ଫାନ ପକା କରନ୍ତି ଆଉ ତଳି ଫଳି ପକେଇଛନ୍ତି ସିଏ ଏବେ ଧାନ ଆଜ୍ଞା। ସବୁ ଚାଷ ବାଇଗଣ ଠୁ ଆରମ୍ଭ କରି ପୋଟଳ, କଲରା, କାକୁଡି ଯାହା ଭା କହିପାରିବେ ସବୁ
ଆଚ୍ଛା ତାଲେ ଆପଣ ଆଡେ ହଉ ଚାଷ ହଉ
ହୁଁ।
ଆଉ ଆଉ ତାଲେ କୁହନ୍ତୁ ଆଉ ସବୁ କଣ ଖବର କୁହନ୍ତୁ ଆପଣଙ୍କ ଏରିଆରେ। ଆଉ କଣ କୁହନ୍ତୁ।
ଆଉ କଣ କହିବି ଆଉ ଆମେ ତ ଯେ କହୁଥିଲି ଆମର ମୋ ବାପା ତ ଆମର ଆମର ପରିବାର ଲୋକ ସଂଖ୍ୟା ନିହାତି କୋଡିଏ ପରେ ହବ।
ଆଜ୍ଞା ଆଜ୍ଞା।
ମୋ ଜେଜେ ଅଛନ୍ତି ଦିଟା ଦି ଜେଜେ ଆଉ ସିଏ ମୋ ଜେଜେ ସେ ଦି ଭାଇ।
ଆଜ୍ଞା।
ଆଉ ଆମ ମୋ ଜେଜେ ଯିଏ ଆଉ ସିଏ ତାଙ୍କର ଚାରିଟା ପୁଅ ମୋ ବାପା ଦାଦା ମି ସିଏ ଏମତି ଚାରି ବାଇ ସେମାନେ ହେବେ। ମୁଁ ତ ଗୋଟେ ଆମର ମୋର ଆମେ ଦି ଜଣ ମୋ ବାପାମାଆଙ୍କର ଦି ଭାଇ ଭଉଣୀ ମୋର ଗୋଟେ ସାନ ଭଉଣୀ ଅଛି ମୁଁ ବଡ।
ଆଚ୍ଛା ଆଚ୍ଛା ଆପଣ କଣ କରୁଛନ୍ତି?
ମୁଁ ତ ଏବେ ପ୍ଲସ ଟୁ ସରଛି।
ଆଜ୍ଞା।
ପଢୁଥିଲି ତ ଓଡ଼ିଶା ର ବିଦ୍ୟାଳୟ ପଢୁଥିଲି।
ତାହେଲେ ଆପଣ ପ୍ଲସ୍ ଟୁ ସରିଚି ଏବେ ତାହେଲେ କଣ ଡିପ୍ଲୋମା କରିବେ ବଧେ?
ନାଇଁ ନାଇଁ ଆଗକୁ ଭାବିିଚି ପ୍ଲସ୍ ଥ୍ରୀ କରିବି ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିବି ଇଏ ଗୋଟେ ଶିକ୍ଷକ ହବାର ଗୋଟେ ଆଶା ଅଛି ଆଉ। ଆଜ୍ଞା ଶିକ୍ଷକ ଲାଇନ୍ ଯିବା ପାଇଁ ପାଇଁ ଇଚ୍ଛା ଅଛି ଆଉ
ଆପଣ ତାହେଲେ ଏ ବର୍ଷ ରଜରେ କୁଆଡେ କଣ ଭ୍ରମଣ କରିଥିଲେ?
ବ କୁଆଡେ ଯାଇ ହଉ- ଯାଇପାରୁନି ଆମେ ଗାଁରେ ଏଠୁ ରହୁଚୁ ଆଉ ମୁଁ ତ ଏତେ ବି ମୁଁ ତ କହୁଥିଲି ମୁଁ ପ୍ଲ ମୁଁ ଏତେ ବି ବଡ ପିଲା ନୁହଁ କୁଆଡେ ଯିବି ଏଇ ପାଖ ଆଖ ଜାଗା ଯା ବୁଲାବୁଲି କରିଚି। ଏଇ ପାଖ ଆଖ ଜାଗା ଯାଇ ଯେମିତି ମୋ ମାମୁଁ ଘର ଗାଁ ରେ ଜଷ୍ଟ୍ ହେଇକି ଜାଣିଚନ୍ତି ଆପଣ ଯଉ ଜଗତ ମିନି କେଦାରନାଥ୍।
ହଁ -ହଁ ଆମେ ବି ଯାଇଚୁ ସେଠି ଭ୍ରମଣ କରିଚୁ ଭଲ ମାନେ ଲାଗିଲା ସେଠି ବୁଲିବାକୁ।
ଆଜ୍ଞା ସେଠି ବଡ ଶିବ ମନ୍ଦିର ବଡ ଶିବ ମନ୍ଦିର ବି ଏମିତି ଅଛି ଆଉ ସେଇଠି ଭଲ ଲାଗେ ମୁଁ ସେଠିକି ପଳେଇଥିଲି ଆଉ।
ହଁ- ହଁ ତାହେଲେ ଆପଣ ଏଇ ଯଉ ମଣ୍ଡପ ହେଲାଣି କେତେ କଣ ବାହାଘର ହେଲାଣି ଆପଣ ଏଇ ମଣ୍ଡପରେ?
ଆମର ମଣ୍ଡପ
ଆପଣ ଏଇ ମଣ୍ଡପରେ ବାହାର କେତେ କଣ ହେଲାଣି ବହୁତ୍ ବାହାର ହେଲାଣି।
ଆଜ୍ଞା।
ଆଚ୍ଛା -ଆଚ୍ଛା ଆପଣ ଏଠି କଣ ଯଜ୍ଞ ଏଇ ଯଉ ଟୁଙ୍ଗି ଘର ହେଇଚି ଯଜ୍ଞ ହୁଏ?
ଆଁ -ଟୁଙ୍ଗି ଘରେ ହଁ ଯଜ୍ଞ ହୁଏ ଆଉ ଏବେ ତ ଏଇ ବର୍ଷେ ଦି ବର୍ଷ ହବ କଣ କିଛି ହଉନି।
ଆଚ୍ଛା।
ଏଇ ଟିକେ ଗାଁ ରେ କିଛି ସମସ୍ୟା ପାଇଁ ହଉନି ଆଶା କରୁଚୁ ଆଗୁକୁ ହବ ଆଉ।
ଆଚ୍ଛା ତାହେଲେ ଯଜ୍ଞ ଫଜ୍ଞ ଆପଣଙ୍କର ତ ଏଇ ସବୁ ହଉଚି।
ଆଉ ମଣ୍ଡପ କଥା କହୁଥିଲି ଯେ ମଣ୍ଡପରେ ତ ଆମର ବହୁତ୍ ବାହାଘର ହଉଚି।
ହେଲେ ଆପଣ ମଣ୍ଡପରେ ବହୁତ୍ ବାହାଘର ହେଲାଣି ଆପଣ ମଣ୍ଡପରେ ଆସି କିଏ ଭୋଜି ଭୋଜି ଖାଇଲେଣି
ଆଜ୍ଞା ବହୁତ୍ ଥର ଯାଇଚି।
ଆଚ୍ଛା- ଆଚ୍ଛା ଆପଣଙ୍କ ଆଡେ କଣ ଭଲ -ଭଲ ପାର୍କ ଫାର୍କ କଉଠି ଅଛି ଆପଣଙ୍କ ଆଡେ?
ଆମର ପାର୍କ ଫାର୍କ ନାହିଁ ଆମର ଏଇଠି ଗୋଟେ ଅଛି ନଈ ପାଖ ଇଏ ସେ ତ ଗୋଟେ ହା- କଣ ହବାର ଥିଲା ଆଉ କଣ କିଛି ହେଇନି। ହ
ଆଚ୍ଛା ଆପଣ ଆପଣ ଏରିଆ ନଦୀ ଅଛି ଆପଣ ଏରିଆରେ? ଆପଣଙ୍କ ନଦୀରେ ମାଛ ଆଉଚନ୍ତି?
ସବୁ ନଦୀରେ ମାଛ ଥାନ୍ତି ଆଜ୍ଞା।
ଦିଅ ମାଛ ଆମକୁ କିଛି ଦିଅନ୍ତୁ ଆମ ଆଡେ ତ ନଦୀ ଫଦି ନାହିଁ ନା। ଆଉ ଆମ ଆଡେ ମାଛ ଫାଛ କିଛି ପଠାନ୍ତୁ।
ନଦୀ ନାହିଁ ଆପଣ ସିଆଡେ ଆପଣ କଉଠୁ କହୁଚନ୍ତି କି?
ଆମେ ଆଜ୍ଞା ଆମର ଏପଟେ ଭୁସଣପୁରୁ।
ଆଜ୍ଞା ଆଉ ସିଆଡେ ଅଛନ୍ତି ଆ- ସିଆଡେ ଆପଣଙ୍କ ନଈ ନାହିଁ ବୋଧେ?
ନା ଆମର ଏପଟେ ପାହାଡ ଏରିଆ ନା ଆମର ଏପଟେ ଭିଉ ଅଲଗା ରହୁଚି।
ଆଜ୍ଞା ଆଉ ତ ଆମର ତ ନଈ ଏବେ ତ ନଈ ମାଛ ଧରା ହୁଏ ଏବେ ତ ଧରା ହେଇନି ଧରାହଲେ ଆପଣଙ୍କୁ ବହୁତ୍ ଜଲ୍ଦି ମୁଁ ଦବା ପାଇଁ ଚେଷ୍ଟା କରିବି ଆଉ କଣ କରି
ଆଜ୍ଞା -ଆଜ୍ଞା ଆମକୁ ଆପଣ ଗାଁକୁ ଆମେ କେବେ ଆମକୁ ଡାକନ୍ତୁ ଆମେ ଆପଣଙ୍କ ଆଡେ କେବେ ବହୁତ ନଦୀ ଫଦୀ ଅଛି ଆମେ ଦେଖିକି ବୁଲିକି ଆସିବୁ!
ଆଜ୍ଞା! ଆସନ୍ତୁ କେବେ ଆମ ଏଇଆଡେ ଆଜ୍ଞା ସାର୍!
ଆପଣ କେବେ ଡାକିଲେ ସିନା ଆମେ ଯିବୁ!
ହଉ କଣ କରିବି ଆପଣଙ୍କ ସାଙ୍ଗରେ ଏଇ ପ୍ରଥମଥର ପାଇଁ କଥା ହଉଛି କେମିତି ଆପଣଙ୍କୁ ଡାକିବି କହିଲେ!
ଆଚ୍ଛା ଆଚ୍ଛା ଆପଣ ପ୍ରଥମ ଥର ପାଇଁ କଥା ହେଲେ ନା! ସେ ଆମ ହ କଥା ହେଲେ ଆପଣମାନଙ୍କୁ ଡାକିବି ଆଉ! ତାହେଲେ ଆପଣ କ୍ରିକେଟ ଖେଳନ୍ତି। କ୍ରିକେଟ ଖେଳନ୍ତି କ୍ରିକେଟ?
ଆଜ୍ଞା ଆଜ୍ଞା!
ଆପଣ ଆଟି କୋଉ ଟିମ୍ ପସନ୍ଦ କରନ୍ତି ଆଇ ପିଏଲ ମ୍ୟାଚ୍ ଇଏ।
ଆଇ ପିଏଲ ରେ ତ ମୁଁ ଦେଖେ ସେମିତି ମୋର ସେମତି ମୋ ଟିମ୍ ଯେମତି ମତେ ବିରାଟ କୋହଲି ଭଲ ଲାଗେ! ସେ ଟିମ ସେମତି ଆସିବି କିନ୍ତୁ କିନ୍ତୁ ପ୍ର! ପ୍ରକୃଥିରେ ମୁଁ ଖେଳଟାକୁ ଏମିତି ମାନେ ଯେମତି ଭଲରେ ହେଇପାରିବ! ମୁଁ ଏମିତି! ଏଞୟ କରେ ଆଉ ଏମିତି କିଛି ଏମିତି ନାହିଁ ଯୋଉ ଟିମ୍ ମିଶିଲେ ଏମିତି କିଛି ନାହିଁ ହେଲେ!
ଆପଣ ତାହେଲେ କ୍ରିକେଟ ଦେଖନ୍ତି! ଆଇ ପିଏଲ ଖେଳ ବି ଦେଖନ୍ତି? ମାନେ ଆସିବି ଟିମ୍ କୁ ସପୋର୍ଟ କରନ୍ତି ଆଉ! ଆଚ୍ଛା ଆଚ୍ଛା ତାହେଲେ ଆପଣ କଣ ଟିମ୍ ସ ବଷ ଚାମ୍ପିୟନ ହେଲା ଆଉ କିଛି ହିଁ! କିଛି ଇଏ କଲନି କିଛି ପାର୍ଟି ଫାଟି କଲନି ଆପଣଙ୍କ ଟିମ ଚମ୍ଫିୟନ ହେଇଛି!
ହଉ ପାଟି ବାଡି ତ ଆପଣଙ୍କୁ କେତେ ଥର କହୁଛି ଆପଣ ତ ପସନ୍ଦର ପାଇଁ ଆପଣ ସାରେ ଏମତି କଥ! କଥା ହଉଛି ଆପଣଙ୍କୁ କେମତି ପାଟିଦେବି ଆଉ ଦେବା ଆଉ କହିଲେଣି ଯେହେତୁ ବହୁତ ଜଲ୍ଦି ଦବା!
ଆଛା ବାସ ଠିକ୍ ଅଛି! ଆଉ ଆପଣ ଏପଟେ ଏପଟେ ଜାନଗିରି ପାହାଡ ଯାଇଛନ୍ତି! ସେ ବାବ ପାହାଡ ଏପଟେ ଜା ଜାନଗିରି ପାହାଡ!
ହଁ କେତ ପାହାଡ ନାହିଁ ସେଠି ନାଁ ତ ଶୁଣିଛି ସେଠି ଯାଇନି କେବେ!
ଆଛ ଜାଇ ନାହାନ୍ତି କେବେ?
ନାଇଁ ନାଇଁ!
ସେ ପାହାଡକୁ ଯାଆନ୍ତୁ! ଭ୍ରମଣ କରିକି ଆସନ୍ତୁ ହମ! ଖେଳ ଦେଖିଆ ଆଜ୍ଞା ଆମେ ତ ଧୋନିକୁ ଆମେ ଟିକେ ପସନ୍ଦ କରୁ! ଆଉ ସେ ତ ଧୋନୀ ତ ଏବେ ଏବେ ମାନେନେ ଅବସର ନେଇଗଲେ! ଆମେ ଟିକେ ତାଙ୍କୁ ଉଁ ଉଁ ଭୁଲି ପାରୁନୁ ଦେଖା ଯାଉ ଆର ବର୍ଷ କଣ ହଉଛି ଆମର!
ଇଣ୍ଡିଆର ଜଣେ ବହୁ ଜଣ ଭାରତର ଦିଗ ଦିଗ୍ଗଜ ଥିଲେ! ଏବେ ଦି ତିନି ନେଇଚନ୍ତି ଆମେ ବି ତାଙ୍କ! ତୁ ଆମେ ବି ଆମକୁ ବି ସେ ଭଲ ଲାଗନ୍ତି ହେଲା ବୁଝିଲେ କି ସେଆ ସେ ଏମତି ଆଉ ଆପଣ ତ ଦେଖିଥିବୁ ଏବେ ଭାରତ ଏମିତି ଦି ଥର ପରାସ୍ତ ହେଲାଣି ଆଇଲାଣ୍ଡ ଠାରୁ!
ହଁ! ଭାରତ ବ ଖେଳି ପାରୁନାହାନ୍ତି ଭଲ ରେ।
ଏମତି କଣ କୋଚଙ୍କର କିଛି ଏମତି ସାମାନ୍ୟ ତ୍ରୁଟି ରହୁଛି ଏମତି କଣ! ପିଲା ବାଛିବାରେ କେମିତି ଭୁଲ କରୁଛନ୍ତି ଏମିତି ବି ହଉଛି!
ଆଚ୍ଛ ଆଚ୍ଛ ଆଜି ତ ଖେଳ ରହୁଛି ନା ଆଜି ପୁଣି! ସେକେଣ୍ଡ ମ୍ୟାଚ ରହୁଛି ଇଂଲଣ୍ଡ ସାଥିରେ ଟି ଟୋଣ୍ଟି!
ରାତିରେ ଆଜି ଯଦି ସେ ଓ ଛୋଟ ପିଲା ଯିଏ ପନ୍ଦର ବର୍ଷ ର ଯେ ଖେଳିଛି ସୂରିୟବଂଶୀ!
ହଁ!
ତାକୁ ଅଧିଆ ଯଦି ଚାନ୍ସ ଦିଅନ୍ତେ ଭଲ ହୁଅନ୍ତା ଟିକେ!
କଣ କହିଲେ?
ଆଜି ଖେଳିବା ପାଇଁ ମାନେ ମିଳନ୍ତା ସୁଯୋଗ ଭଲ ହୁଅନ୍ତା!
ଆଉ ସିନେଆ ପିଲାଟା ଡେବ୍ୟୁ କରିବାର ଆଜି ଅଛି ତ କଣ ହଉ ଦେଖାଦାଉ ଆମେ ତ ଅନେଇଚୁ ତାଙ୍କୁ ଦେଖିବାକୁ। ଆ
ହୁ
ତ ତ ଦେଖାଯାଉ ବର୍ଷା ଯଦି ହେଇ ମିଳିଗଲା ଆଖ କଥା କିଛି କହିବନି
ଆଜ୍ଞା ବର୍ଷା ବି ତ ହଉଛି ପ୍ରଥମ ତ ପ୍ରଥମ ଟି ଟ୍ୱଣ୍ଟି ଆଇ ତ ଦେଖିବେ ସେଏ ତ ବର୍ଷାରେ ଗଲା
ହ୍ନା
ଆଉ ଆଜି ବି ତମତି ଆମ ଏ ଆମ ଏଇେ ଏବେ ବିର୍ଷ ଚାଲିଛିହୁ ଜୋରେ ଆପଣ ସଆଡେ ପାାଗ ପାାଗ କେମିତି ରହୁଛି କଣ ସାର୍
ଆମଆଡେ ତ ବହୁତ ଜୋର ବର୍ଷା ହଉଛି ଆମେ ଘରୁ ବାହାର ପାରୁନୁ। ଏ ଘରେ ଆମେ ବ ବସିଛୁ ନା ଘରକୁ କିଛି ଯାଇହଉନି
ଏବେ ପୁଣି ଅଛି ଆହୁରି ଆଉ ତିନି ଦିନ ଅଛି ଏମିତି ହବାର ବର୍ଷା କିଛି ହବାର ଅଛି।
ହଁ
ହ ଆଉ କୁଣି ଦେଖାଯାଉ ଆଗକୁ କହୁଛି ତ ଲାଗୁଛି ଲଘୁଚାପ ହେଇଛି ଆମ ଏଇଆଡେ
ହଁ ଲଘୁଚାପ ତଇଛି ଆମ ଏଡେ ତ ଲଘୁଚାପ ହେଇଛି ଏଇନା ସାତ ତାରିଖ ଯାଏ ଆମର ଲଘୁଚାପ ତ ବହୁ ଯୋରେ ହଉଛି ଛାଡୁନି ଆଜ୍ଞା!
ପାଣିପଗ କଥା ଆମେ କଣ କରିପାରିବା ପାଣିପାଗ କଥା ଆଉ ଆମେ କଣ କରିପାରିବା ସାର୍।
ଆଜ୍ଞା ବର୍ଷା ଦିନ ବର୍ଷା ହବ ଖରା ଦିନେ ଖରା ହବ ଶୀତ ଦିନ ଶୀତ ହବ ଆମ କ ଏଟା ାର କି ସବୁ ସବୁ ପ୍ରକାର ତ ହେଇପାରିବ ନା ଆଉ ପାଣିପାଗ ଆମେ କଣ କହିପାରିବା ଯାହା ହବ ଆମେ ସବୁ ଏ ସବୁ ଖାଇବାକୁ ପଡିବ
ଆଉ ଆପଣ ସାର୍ ଆଉ ମା ମାଛ ଚାଷ ଉପରେ କଣ ଆପଣ ରାଏ
ମାଛ ତ ପୋଖରୀ ଆମର ସେପଟେଟା ଅଛି ଆମର ଆମେ ମାଛ କି ଲୋକ ଛାଡ଼ିଛନ୍ତି କିନ୍ତୁ ଧରା ହେଇନି ଏବେ ଛୋଟ ଛୋଟ ଅଛନ୍ତି।
ଯାହର ଛାଡିଛନ୍ତି ଆଉ
ଯାର ଛଡା ହେଇଛି ଏବେ ଛଡା ହେଲେ ମାସେ ଖଣ୍ଡେ ହବ
ଆଜ୍ଞା ଏବେ ଆଉ ଆଉ ଆଉ ଆଉ ବର୍ଷେ ଦୁଇ ବର୍ଷେ ପରେ ମାଛ ଧରା ହବ ବ ବହୁତ ଚାଷ ଆବୁ
ଧାନ ଚାଷ ମାଛ ଚାଷ ସବୁ ହଉଛି ଆଗ ମାଛ ହେଲା ପରେ ଆସିକି ଆପଣ ଇଏ କରିବେ ଆଉ ଆମ ନେବେ ମାଛ ନେବେ ଆଉ
ଆଜ୍ଞା ଆଜ୍ଞା ନିହାଦି ନିହାଦି ନିଶ୍ଚୟ ନିଶ୍ଚୟ ନିଶ୍ଚୟ ନିଶ୍ଚୟ
ଆପଣ ତାହେଲେ ମାଛ ଖାଇବାକୁ ଭଲ ପାଆନ୍ତି?
ଆଜ୍ଞା ମାଛ ବହୁତ ଭଲ ଲାଗେ।
ଆଛା ଆଛା ତାହେଲେ ଏମିତି କଥା ହଉ। ଆଉ ତାହେଲେ ଆପଣଙ୍କ ଯୋପଟେ ଲଲତିଗିରି ଉଦୟଗିରି ଅଛି ଆମ ସେପଟେ ଯାଆନ୍ତି ବୁଲିବାକୁ?
ଆଜ୍ଞା ଯାଇଛି ବହୁତ ମାନେ ଏବେ ଯାଇନି ଯାଇଥିଲି କିଛି ଦିନ ତଳେ ବହୁ ବର୍ଷ ଖଣ୍ଡେ ହେଲାଣି ଥରେ ଯାଇଥିଲି ଆଉ
ଆମେ ବି ଯାଇଥିଲୁ ବହୁତ ଦିନ ବୁଲିବା କୁ କିନ୍ତୁ ଆଉ ଯାଇନୁ ବହୁତ ଦିନ ହେଲାଣି ଭଲଲାଗେ କିନ୍ତୁ ଏରିଆଟା
ଯିବା ଆଉ ଆପଣ କୋଉଥିରେ ଯିବାକୁ ଭଲ ଲାଗେ ସର୍ ଟୁହ୍ୱିିଲର ନା ଫୋର୍ହ୍ୱିିଲର? ଦୁଇହୁଇଲର ନ ଫୋର୍ହୁଇଲାର କହୁଥିଲେ ଜିଆକୁ ଭଲ ଲାଗେ ଅଧିକା? ହାଲୋ ହାଲୋ ଆପଣ ପାଖରେ ବହୁତ କଥା ହେଇପାରିବନି